ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଏ ବାସନ ମଜିବାକୁ ଯିବି ଯେ ମେଘ ପକେଇଲାଣି।
ପକୋଉଚି?
ହଁ ପା।
ଓହୋ। ଆଉ ନାଇଁ ମୁଁ ଏଇଠି ଗୋଟେ ଦେଖୁଚି ଗୋଟେ ରାମନୀଳା ବିଷୟ ରେ ଗୋଟେ ଦେଖୁଚି ଆଉ। ଏ ଟିଭିି ଲଗେଇକି ଦେଖୁଚି ଆଉ।
ହଁ।
ହଁ।
ଖାଇସଇଲଣି?
ହଁ ଖାଇସାଇଲୁଣି ରାମନୀଳା ବିଷୟ ଗଟେ ଦେଖୁଚି। ରାମ କେମିତି ବନବସ ଯାଉସନ୍ତି
ହଁ।
ଆଉ ଉ ଉ ଉ, ସେଇଗୁଡା ଦେଖୁଛି ଆଉ। ବାଲା।
ଆଉ ଆଜି କଣ ରନ୍ଧା ହେଇଥିଲା?
ଦେଖନ୍ତୁ ତାଙ୍କୁ ପଚାରୁଚି ରାମ ବନବାସ କଥା, ସେ ପଚାରୁଚି କଣ ବୁଝି ଆକୁ ଆଉ ଆଜି କଣ ରନ୍ଧା ହେଇଥିଲା?
ଏ କଣ କହିଲା
ଗୁମଉଚ କି ତମେ?
ଅ ଆଉ ନାଇଁ, କୁହ?
ଆଉ ମୁଁ ଆଜି ଦେଖିଲି ବା, ବୁଝୁଥିଲି ଟିକେ ରାମ ବନବାସ କଥା। ଦେଖିଲି ରାମ, ଲକ୍ଷ୍ମଣ, ସୀତା ସବୁ ଶୋକ କରୁଛନ୍ତି। ଆଉ ବଣକୁ ଯିବେ ବୋଲି କି, ଭାରୁଛନ୍ତି। ବାପା ପୁରାପୁରି ଭାଙ୍ଗି ପଡିଛି, ଦଶରଥ ରାଜା। ଆଉ ଉ ଉ। କହିକ ମନ ପୁରା ଖୁସି ଅଛି। ତା ପୁଅ। ଯେ ଯାହାର ରାଜା ହବ। ହଁ। ତା ମନ ଭାରି ଖୁସି। ମନ୍ଥରା ମନ ବି ଦାସୀ ଇ ଇ, କ୍ଏକେଇର ଦାସୀ ମନ୍ଥରା। ତା ମନ ବି, ଭାରି ଖୁସି। ଆଉ ଭରତ, ହଁ। ଭରତ, ଅଯୋଧ୍ୟାର ରାଜା ହବ। ତା ପରେ। ରାମ, ପିତୃ ସତ୍ୟ ରକ୍ଷା କରିକି। ଚଉଦ ବର୍ଷ ଗଲା, ବନକୁ ଗଲା। ତାପରେ କୈକେୟୀ ଯେତେବେଳେ ଏ ମନ୍ତ୍ରୀକି ପଠେଇକି ଏଁ ଏଁ ଆକୁ ଆଣିବାକୁ, ଖବର ଦେଲା। ଭରତ, ଶତୃଘନ କୁ। ଭରତ, ଶତ୍ରୁଘ୍ନ ଦେଖିଲେ କଣ ଅ ଅ ଅ, ମାନେ ଗାଁ ଗହଳି କଣ ତାଙ୍କ? ଇଏ କଣ ସବୁ ଉଉଉ ଗହଳ, ଚହଳ ନାହିଁ।
ହଁ।
ଆଉ ଦେଖିଲା ବେଳକୁ, ବୁଝିଲା ବେଳକୁ। କେଡେ ପିତା ବି, ମର୍ ଯାଇଛନ୍ତି। ଆଉ ସବୁ କଥା ଶୁଣିଲା ଆଳକୁ, ତା ମାଆ କୁ ଧିକାରିଲା। ମା ଦ ଭରତ।
ହଁ।
ଏରେ କୈକେୟୀ କହିଦେଲା, ଆଉ ମୁଁ ଉଁ ଦିଟା ବର ମାଗିଥିଲି। ଆଉ ଗୋଟେ ବାର ରାମ, ଚଉଦ ବର୍ଷ ବନବାସ ଯିବ। ଆଉ ଗୋଟେ ବର ଅ ଅ
କୈ କୈକେୟୀ ଏ ଯୋଉ, କୈକେୟୀ କେତେବେଳେ ବର ମାଗିଥିଲେ?
ସିଏ ଏ ଏ ଗୋଟେ ଯୁଦ୍ଧରେ ତାଙ୍କୁ ବଞ୍ଚେଇଥିଲେ ବୋଲି, ସେ ଠୁ ବର ମାଗିଥିଲେ।
କୋଉ ଯୁଦ୍ଧଵ, ସର୍ବନାଶର ଯୁଦ୍ଧା।
ହଁ। ହଁ ମୁଁ ଯାହା କହୁଚି ଶୁଣ। ଅଦାରୁ ଆଉ କିଛି ପୁରାଅନା। ତାପରେ ଯାଇକି ଅଁ ଅଁ ତାକୁ ଉ ଉ କହିଲ୍, ଏକଥା କହିଲେଣିି ଭାରତ ରାଜ୍ୟ ର ରାଜା ହେବ। ସେ ତା ମା କୁତିକି ଧକାରଖିଲା। ହେଲା ମୋ ବଡ ଭାଇ ଭାତ ଥାଉ, ଥାଉ, ମୁଁ କେବେବି ଅଯୋଧ୍ୟାର ମୁଁ ରାଜସିଂହାସନର ବସିପାରିବିନି। ତାପରେ ତା କୌଶଲ୍ୟା ମା ପାଖକୁ ଗଲା କ ସୁମିତ୍ରା ମା ପାଖକୁ ଗଲା। ସେମାନେଙ୍କୁ ଯେତେ ବୁଝେଇଲେ ସେ ବୁଝିଲା ନି। ଲାଷ୍ଟକୁ ମନ୍ତ୍ରୀ, ସେନାପତି ଆଉ ପ୍ରଜଗଣ ସମସ୍ତଙ୍କୁ ଧରି ଆଉ ମା ମାନେ ମା ତିନି ଜଣଙ୍କୁ ଧରି ସବୁ ଗଲା ବନକୁ। ଯଉଠି ରାମ ଥିଲେ। କଉଠୁ କଣ ରାମ ଲକ୍ଷ୍ମଣ ସୀତା ଥିଲେ। ସେଠିକି ଗଲେ ସେଠି ଗଲା ପରେ ଯେତବଳେ ହଁ ଲକ୍ଷ୍ମଣ ଦେଖିଲା ଭରତ ଆସୁ ଆସୁଛି ବୋଲି କିି ଲକ୍ଷ୍ମଣ ଭାବିଲା ବୋଧେ ଭରତ ଯୁଦ୍ଧ କରିବାକୁ ଆସୁଚି।
ହଁ।
ସିଏ ଧଉଳିଗିରି ଆଇକି ତା ମାନେ ରାମକୁ କହୁଛି ଯେ ଭରତ ଯୁଦ୍ଧ କରିବାକୁ ଆସିଛି। ଆମକୁ ଆମ ସାଙ୍ଗରେ କିନ୍ତୁ ରାମ ଜାଣିଛି ଭରତ କଥା। ସେ କହିଲେ ଭରତ ଆମର ଭାଇ ଆମ ଶତ୍ରୁ ନୁହଁ। ସେ ଯୁଦ୍ଧ କାହିଁ କରିବ? ଯୁଦ୍ଧ କରନି। ତମେ ହଁ ତମେ ଅପେକ୍ଷା କର କିଛି ସମୟ ପାଇଁ ଅପେକ୍ଷା କର ସେ ପାଖକୁ ଆସନ୍ତୁ। ନ୍ତୁ ତାପରେ ଆମେ କଣ ହେଇଚି ବୁଝିବା। ଆଉ ସେମାନେ ଯଉ ଆସିଲେ ଭାଇ ଭାଇ ଦେଖିଦେଲେ ଭାଇ, ଭାଇ ମିଳନ କୁଳାହଳ ହେଇ ଗଲା? ତାପରେ ଆ ମ। ଯେତେବେଳେ ପିତା ମରିବା ଖବର ଶୁଣିଦେଲେ ଉମ୍ ଭାରି ମନ ଦୁଃଖ କଲେ କାନ୍ଦିଲେ। ଆଉ ଲକ୍ଷ୍ମଣ, ସୀତା, ରାମଚନ୍ଦ୍ର। ସବୁ କାନ୍ଦିଲେ ତାପରେ
ହଁ। କାନ୍ଦିଲେ ତା ପରେ ଯାଇଁକି କାନ୍ଦିଲା ପରେ ଯାଇଁକି ତାଙ୍କ ବାଲିରେ ପିଣ୍ଡ ଦାନ କଲେ ଗାଧୁଆ, ପାଧୁଆ କଲେ। ତାରେ ତାଙ୍କ ପିତାଙ୍କୁ ବାଲିରେ ପିଣ୍ଡ ଦାନ ଦେଲେ।
ହୁଁ।
ତା ପରେ ଖବର ପଚାରିଲେ। ଭଲ କି ମନ୍ଦ କଣ ଖବର ପଚାରିଲା ତାଆ ପଚାରିଲେ ସେ ଭେଁ, ଭେଁ ହେଇ କାନ୍ଦିଲା ମାନେ କହିଲା ଯେ ମୁଁ ମାନେ ମୋ ବଡ଼ ଭାଇ ଯୋଉଠି ସିଂହାସନରେ ବସି ବସିବା କଥା ସେ ସିଂହାସନରେ ମୁଁ କେବେ ହେଲେ ବି ହେଲେ ବସିପାରିବି ନାହିଁ। ଆଉ ତମେ ଘର ହଁ ତମେ ଘରକୁ ଫେରି ଚାଲ।
ହଁ।
ଆଉ। ଆଉ ଇଏତ କହିଲା ମୁଁ ତ ଯାହାବି ହେଲେ ସତା ସତ୍ୟ କରିଛି। ମୁଁ ପିତା ମରିଗଲେ ବୋଲି ମୁଁ ତ ଫେରିଯିବି ନାଇଁ ନା। ମୋ ପିତାଙ୍କ ଆଦେଶ ମୁଁ ପାଳନ କରିବି ମୁଁ ଚଉଦ ବର୍ଷ ହିଁ ବନବାସ ଯିବି। ବଣରେ ରହିବି ଆଉ। ହଁ ଆଉ ତୁ ଦେଶ ଦୋର ଅଯୋଧ୍ୟାକୁୁ ତୁ ସିଂହାସନରେ ବସି ଚଲେଇବୁ ତାରେ ଏମିତି ହେଲା ପରେ ତୁ ମନା କଲା ତ ଭାଇକି ତାର ପାଦୁକା ମାଗିଥିଲା। କହିଲା ତମ ପାଦୁକା ଦିଟା ଦିଅ ପାଦୁକ ଦିଟାକୁ ମୁଁ ସିଂହାସନରେ ରଖି ମୋ ରାଜ୍ୟ ଚଳାଇବି।
ହୁଁ।
ତାପରେ ଭାଇ ଠୁ ସିଂହା ଯୋଉ ପାଦୁକା ଆଣି ସିଂହାସନରେ ରଖି ରାଜ୍ୟ ଚଳାଇଲେ। ଗଲେ ମୁଁ ବୁ ଗଲେ ସେ ରାଜ୍ୟ ଚଳେଇଲେ ଆଉ ଭାଇର ଅପେକ୍ଷାରେ ରହିଲେ। ଆଉ ଏମାନେ ହୁଁ, ବଣରେ ଯାଇକି ରହିଲେ ଆଉ। ରାମ, ଲକ୍ଷ୍ମଣ, ସୀତା ବଣରେ ରହିଲେ। ତାପରେ ଇଏ ତାର ରାଜଗାଦିରେ ଥୋଇକି ପାଦୁକାକୁ ରାଜସିଂହାସନରେ ଆଉ ଚଳେଇଲା ଇଏ ଆଉ ଗାଦି ଆଉ।
ହଁ
ହଁ ଆଉରି ତମେ କଣ କହୁଥିଲ?
ମୁଁ।
ହୁଁ
ମୁଁ କହିଲି ତମେ ଖାଇ ସାଇଲଣି?
ହଁ
କଣ ଖାଇଲ ଆଜି?
ଆଜିି ଅରୁଆ ଅନ୍ନ ହେଇଥିଲା।
ହୁଁ।
ଆଉ ଡାଲମା, ଖଟା, କଦଳୀଆଳୁଭଜା
ହୁଁ
ଆଉ ପାମ୍ପଡ଼
କେତେ ପକାରେ ହେଇଥିଲେ।
ହଁ ଅ ଆରେ ସବୁଅରେ ମୁଁ ଗୁରୁବାର କରେ ତ
ହଁ
ଏକାଥରେ ଅରୁଆ କରିଦିଏ ଆଉ
ହୁଁ
ସମସ୍ତେ ଖାଆନ୍ତି ଆଉ ଖାୟାପିଆ ମଜାଧୁଆ ଓଳାପ ପୋଛାପୋଛି ସବୁ ସରିଣ ଖାଲି ଓଳାପଳା ହବ ଆକା ଟିକେ ଘରଦଳେ ଶୁଖିଗଲେ ଆଉ ହଁ ଖାଲି ଓଳାପଳା ହେଇନି।
ନାଇଁ ମୁଁ ବାସନ ଗଦେଇଚି ମାଜିନି ମେଘ ପକଉଛି।
ହୁଁ, ମେଘ ଇଆଡ଼େ ବି ପକଉଚି। ହଁ
ହୁଁ
ଏ ତମର କଣ କରୁଚ?
ଆମର ସେଇ ଅରୁଆଭାତ ଡାଲମା ହେଇଥିଲା ଆଉ।
ହଁ।
ହଁ।
ଓହୋ ସମସ୍ତେ ଖାଇ ଦେଇଛନ୍ତି।
ହଁ ଖାଇପିଇକି ସମସ୍ତେ ବଇସନ୍ତି ମ ଖାଲି ମେଘ ହେଉଛିବୋଲି ବାସନମଜା ହେଇନାଇ। ବାଛୁରୀ ଟା ବି ପିଇନାଇଁ।
ହୁଁ।
ହଁ। ବାଛୁରୀ ପିଇବ, ବାସନ ମାଜିବି ଓଳାଓଳି କରିବି। ମେଘ ଛାଡିରେ ନଈକି ଯିବୁ।
ଉନ୍ ମୁ
ଏ ବାଟ ଫାଟ ଚାଲି ଚୁଲିକିରି ଆସିବ ଆଉ ନଈଟା ବଢିଲାଣି।
ମୁଁ ବି ନଇ ତୁଠ କୁ ଯାଉଚି।
ଉଁ।
ଇଆଡ଼େ ଯାଉଚି ଆଉଥେଟିକେ ଚାଲିକି ଆଉଚି ଗୋଡଫୋଡ ସବୁ ଆଣ୍ଠୁଗଣ୍ଠି ସବୁ ଦରଜ ହେଇଗଲାଣି। ଆଉ ବାଟ ଚାଲିକି ଆସୁଛି ଆଉ। ଆଜି ବାଟରେ ପାଣି ହେଇଯାଇଛି? ପାଣି ହେଇନାଇ
ନା
ଆଉ ବଢ଼ିଲା ବୋଲି କିନ ଜାଣିଲ?
କାଲି ଅଳ୍ପଅଳ୍ପ ଥିଲା ଆଜି ଅଧିକା ହେଇଯାଇଛି।
ହଁ ମୁଁ ଯାଉଛି ଟିକେ ଗ୍ରୁପ୍ ବାଲାକୁ ଫୋନ୍ କରିବି।
କାହିଁକି?
ଏ ସବୁ ଗ୍ରୁପ ରେ ଯେତେକ ସବୁ ଅଛନ୍ତି ସବୁ ଦସକତ ଦେବେ ରେଜୁଲେସନ ଖାତା ରେ ସବୁ ଦସକତ ଦେବେ ତ
ତମର ଗୋଷ୍ଠୀ ଗଢ଼ାହେଇଛି।
ହୁଁ
ହୁଁ
ଆଉଉ ସବୁ ଆସିବେ ଦସ୍ତକ ଦେବେ ସବୁ ଆଧାରକାର୍ଡ ମଗା ହେଇଚି। ତାଙ୍କ ଦସ୍ତକ ଦରକାର ସବୁ
ଏ ଲୋନଫୋନ ଆଣିବ।
ଆସିଲେ ହଁ ଜେରକ୍ସ ହବ। ଜେରକ୍ସ ହେଇସାରିଲେ ତାଙ୍କୁ ଦିଆ ହବ ଆଉ
ହୁଁ
ହୁଁ
ଲୋନ ଉଠେଇଅ
ଲନ ଉଠେଇବୁ କଣ କହୁଛନ୍ତି ତିରିଶ ହଜାର ତମ ବହିରେ ରହିବ।
ହୁଁ
ହଁ ତିରିଶ ହଜାର ହଁ ପ୍ରେସିଡେଣ୍ଟ ଆସିନି ସେକ୍ରେଟାରି ଆସିନି
ହଁ
ମେନ ମେନ୍ ଲୋକ ଆସିନାହାନ୍ତି।
ହୁଁ।
ଆଉ ଆଉ ଯାହା ତୋ
ଆଉ ସବୁ ଦେଇକି ଗଲେ
ଆ ଆଉ ଆଉ ଦିଇ ଜଣ ତ ଦେଇଛନ୍ତି ତିନି ଜଣ ଚାରି ଜଣ ଦେଇଛନ୍ତି। ଚାରି ପାଞ୍ଚ ଜଣ ଦେଇଛନ୍ତି ଆଉ।
ଆଉ ତମ ଭଉଣୀ ଘର କୁ ଯାଇନ?
ନାଇଁ।